ହ୍ୟାଲୋ ସାର୍ ନମସ୍କାର।
ହଁ ସାର୍ ନମସ୍କାର।
କଣ କରୁଛନ୍ତି?
ଘରେ ଅଛନ୍ତି।
ମୁଁ ମତେ ଘରେ ଅଛି ଆଜିବି। ଯିବା କଥା ଗାଁକୁ ଯିବା କଥା ସକାଳୁ କିନ୍ତୁ ଉ ଉ ଯାଇ ପାରିଲି ନାହିଁ ଉଁ ଟ୍ରେନ୍ କୋଣ ସି କାରଣରୁ ସେ କ୍ୟାନ ସେଲ ହେଇଯାଇଛି ଯାଇପାରିଲି ନାହିଁ।
ହାଲୋ
ନାଇ ଆଜ୍ଞା ଆଜ୍ଞା। ରେଳ ଗାଡିରେ ଯାଇଥାନ୍ତି, ଘରକୁ ଗାଁକୁ କିନ୍ତୁ ଯାଇପାରିଲି ନାହିଁ। ଆଡକୁ ଯିବି ବୋଲି ଭାବୁଛି। ହୁଁ। ବର୍ଷା ବି ଏପଟେ ଲାଗି ରହୁଛି ବର୍ଷା ଛାଡୁନାହିଁ। ଆପଣ କଣ କରୁଛନ୍ତି?
ହ୍ୟାଲୋ।
ହଁ ହ୍ୟାଲୋ।
ଆପଣ କଣ କରୁଛନ୍ତି?
ବର୍ତ୍ତମାନ ଏବେ କିଛି ଖାଇବି।
କଣ କହୁଥିଲେ?
ବର୍ତ୍ତମାନ କିଛି ଖ୍ ଖାଇବି।
ହୁଁ ମୁଁ ବି ବର୍ତ୍ତମାନ ଖାଇନି। ମୁଁ ସକାଳୁ ଯିବି ବୋଲି ବାହାରିଥିଲି ରେଡି ହେଇଥିଲି। କିନ୍ତୁ କ୍ୟାନସେଲ ହେଇଗଲା ଯେହେତୁ ଟ୍ରେନ୍ ମୁଁ ଆଉ ଯାଇପାରିଲି ନାହିଁ ମୁଁ ପୁଣି ଶୋଇପଡ଼ିଲି। ଏବେ ଏ ଅଧଘଣ୍ଟା ପୂର୍ବରୁ ଉଠିଲି। ହୁଁ ଆଉ ବର୍ଷାଆ ବର୍ଷା ତ ଯେମିତି ସ୍ଲି ବର୍ଷାତ ଯେମିତି ହଉଛି ବର୍ଷା ପାଗରେ କୁଆଡେ ବି ଯିବାକୁ ଇଚ୍ଛା ହଉନି। ଆଜି ଟିକେ ଭାବୁଛୁ ମାଂସ ତରକାରୀ ଟିକେ କରାଯିବ। ଯେତୁ ଆଜି ରବିବାର।
ବ୍ରଏଲର, ବଏଲର କରିବା ଆଉ। କ'ଣ କରିବା? ଦେଶୀ ଖାଇବାକୁ ପଇସା ପାଖରେ ନାହିଁ। ତେଣୁ କ ବଏଲର୍ ହିଁ ଆଣିବୁ ବୋଲି। ଯୋଜନା କରୁଛୁଁ, ଥଣ୍ଡା ପାଗରେ କିଏ ମାଂସ ଟିକେ ଖାଇବା ନିହାତି ଦରକାର୍, କାଣ ଥଣ୍ଡା ଥଣ୍ଡା ପାଗରେ ଗରମ୍ ଗରମ୍ ଜିନ୍‌ଷ ଖାଇଲେ, ଟିକେ ଭଲ ଲାଗିବ।
ଆଉ ଆପଣଙ୍କର କିଛି
କ'ଣ କଇଲା?
ଆପଣଙ୍କର, କିଛି -ବ୍ୟବସାୟିକ ଉପରେ ଧାରଣା ଅଛି।
ବ୍ୟବସାୟ ଉପରେ ଧାରଣା ଅଛି। କାରଣ ବ୍ୟବସାୟ ଉପରେ ଧାରଣା ଅଛି, କିନ୍ତୁ ଆମର ଆମର ବି ଗୋଟେ ସେଥିରେ କିଛି -ଛି ଜିନିଷ ମୁଁ ଜାଣିଚି କେମିତି କ'ଣ। କ'ଣ କହିଲେ?
ଆପଣଙ୍କର କ'ଣ ଅଛି? କେଉଁ ବେବସା
ଆମର ଅଛି, ଲୁଗା ବେବସାୟେ ଅଛି।
ଆଚ୍ଛା ଆଚ୍ଛା, ବସ୍ତ୍ର ଦୋକାନ ଅଛି
ଆଜ୍ଞା, ତେଣୁ ସେଇଠୁ କିଛି କିଛି ମୁଁ ଶିଖିଚି। କେମିତି ଲୋକମାନଙ୍କ ସଇତ ବ୍ୟବହାର୍ କରାଯାଏ? କେମିତି କ'ଣ ଦିନ୍‌ଷ, କଉ ଜାଗାରୁ ଆଣିବାକୁ ପଡେ? କେମିତି ଆଦାନ ପ୍ରଦାନ ହୁଏ, ଦିନ୍‌ଷ ସବୁ? କିଛି କିଛି ସେଇଠୁ ଜାଣିଚି, କିଛି କିଛି ଶିକିଚି। ଶିଖିଥିବା ଦରକାର୍ କିଛି କିଛି ଜିନ୍‌ଷ।
ହଉ
କ'ଣ କରିଆ? ଆପଣଙ୍କର ସେମିତି କିଛି ନୂଆ ବ୍ୟବସାଏ, କରିବା ନୂଆ ବ୍ୟବସାଏ କହିଲେ ଆପଣଙ୍କୁ ଆଗେ ପଇସା ସଞ୍ଚୟ କରିକି, ରଖିବାକୁ କିଛି ନୂଆ ବ୍ୟବସାଏ କରିବାକୁ, କରିବାକୁ ହେଲେ ମୁର ମୂଳ କାରଣ ବୁଝିଲେ? ପଇ ଆପଣଙ୍କୁ ସଞ୍ଚୟ କରିକି ରଖିବାକୁ ପଡିବ, ଯଦି ଆପଣ କିଛି ନୂଆ ବ୍ୟବସାୟ କରିବାକୁ ଚାହୁଁଚନ୍ତି। ପଇସା ରଖିକି ହୁଁ, ପ୍ରଥମେ ଆପଣ ପଇସା ଯୋଗାଡ଼ କରିକି ରଖିବେ। ତା'ପରେ ଆପଣ ଯୋଜନା କରିବେ। କି ଆପଣ କଉ ବ୍ୟବସାଏ କରିବେ, କଉଠୁ କେମିତି ଜିନ୍‌ ଆଣିବେ, କାହାଠୁ ଜିନ୍‌ଷ ଆଣିବେ? ଅଣା ଯାଏ। ସେ ସବୁ ଜିନ୍‌ଷରେ, ଆପଣ ବୁଝାବୁଝି କରିବେ। ପୁଣି ଦୋକାନ୍‌ ଦୋକାନ ଘର ଗୋଟେ କରିବା ପାଇଁ, ଦୋକାନ୍‌ ଘର ପୁଣି ଆପଣଙ୍କୁ ଖୋଜିବାକୁ ପଡ଼ିିବ।
ମୁଁ, କହୁଥିଲି ଆପଣ
କଣ କଣ କହୁଛନ୍ତି।
ପଶୁ ଚାଷ ଯେପରି କୁକୁଡା ଚାଷ।
କୁକୁଡ଼ା କୁକୁଡା ଚାଷ ନା ହଁ କୁକୁଡା ଚାଷ ବି କିଛି ଖରାପ ନୁହଁ ଆପଣ କୁକୁଡା ଫାର୍ମ ଖୋଲି ପାରିବେ କିଛି ଅସୁବିଧା ନାହିଁ। ଉ କୁକୁଡ଼ା ଫାର୍ମ ବି ଖୋଲିବାକୁ ଏ କଣ୍ଟାକ୍ଟ ଯୋଗାଯୋଗ କରିବାକୁ ସୁବିଧା ଅ ଛି ସୁବିଧା କଣ ଯୋଗାଯୋଗ କରିପାରିକି ଆପଣ ବି କୁକୁଡା ଫ୍ରା ମ ଫାର୍ମ ଖୋଲି ପାରିବେ କିନ୍ତୁ ହେଲା ମେନେ ତାଙ୍କୁ ସବୁବେଳେ ମେଣ୍ଟେନ କରିପାରିବା ଦରକାର ବୁଝିଲେ।
ଆ ଆଜ
ହଁ ତାଙ୍କୁ ସବୁବେଳେ ଦାନା ଦେଇବା ଦରକାର ତାଙ୍କୁ ଏ ପାଣି ଦେଇ ପାରୁଥିବା ଦରକାର ସବୁବେଳେ ବୁଝିଲେ ସବୁ ବ୍ୟବସାୟ ଯାହା ବି କରିବେ କିଛି ନା କିଛି ଲାଭ ମଧ୍ୟ ଅଛି କ୍ଷତି ମଧ୍ୟ ଅଛି ବୁଝିଲେ ହଁ ବ୍ୟାପାର ବେପାର ହେଲା ବ୍ୟବସାୟ ରେ ସେଇ ଜିନିଷ ହଉଛି ମୋଡ କିଛି ଲାଭ ବି ଅଛି କିଛି କ୍ଷତି ବି ଅଛି କିନ୍ତୁ ସେତିଠୁ ଅଧିକା ଅଧିକା ଲାଭ ଥାଏ କିନ୍ତୁ ବେଳେ ବେଳେ କ୍ଷତି ବି ଟିକେ ଅଧିକା ହେଇଯାଏ କିନ୍ତୁ କ୍ଷତି ବହୁତ କମ ହୁଏ ଲାଭ ଟିକେ ଅଧ ହିଁ କା ହୁଏ ବୁଝିଲେ ଆଉ କୁକୁଡ଼ା ଫାର୍ମ ବି ଯଦି ଣ କରିବାକୁ ଚାହୁଁଛନ୍ତି ସେଇଟା ବି କିଛି ଖରାପ ଜିନିଷ ନୁହଁ ବହୁତ ଜଣ କୁକୁଡ଼ା ଫାର୍ମ କରିଛନ୍ତି। ଆପଣ ମଧ୍ୟ କୁକୁଡା ଫାର୍ମ କରିପାରିବେ
କୁକୁଡାର ଛାଇଁଟା ଟିକେ ରହୁଛି ସମସ୍ତଙ୍କର
କଣ କହିଲେ?
କୁକୁଡ଼ାର ଚାହିଦା ଟିକେ ରହୁଛି।
ହଁ କୁକୁଡାର ବି ଚାହିଦା ଉ ମୁଁ ଅନ୍ୟ ଭୋଜି ଭାତ ହଉ କି ସେ ବାହାଘର ହଉ କୋଉଠି ଉଁ ପିକନିକ ହଉ କି କଣ ହଉ ଆଜି କାଲି ଆଇଁଷ ଟିକେ ନ କଲେ କାହାକୁ ବି ହଉଛି ରୁଚୁନି ଖାଦ୍ୟ ବୁଝିଲେ
ତ ବାହାଘର ବି ହଉ କିଏ ହଉଛି ଅନ୍ୟ କୌଣସି ଜିନିଷ ଗୁଡାରେ ବି ହଉ କି ଆଇଁଷ ଟିକେ ଏ କଲେ କରିଲେ କରିବାକୁ ସମସ୍ତେ ଚାହାନ୍ତି ବୁଝିଲେ
ହୁଁ
ଏଇଥିପାଇଁ କୁକୁଡ଼ା ଫାର୍ମ ବି କରିବା ଟା କିଛି ଅସୁବିଧା ନୁହଁ ଆପଣ କଣ ଭାବୁଛନ୍ତି କୁକୁଡ଼ା ଫାର୍ମ ଗୋଟେ କରିବେ ନା କଣ କହୁଛନ୍ତି?
ଭାବୁଥିଲି ସେଇଭଳି କିଛି କୁକୁଡ଼ା ତ ସେଇଭଲି ବୋଲି ଭାବିଥିଲି ଏବଂ। ଛତୁ ନହେଲେ ମାଛ।
ଉୁଁ ହୁଁ, ମାଛ ଚାଷ ବି ଆପଣ କରିବାକୁ ଚାହୁଁଥିଲେ ନା? ମାଛ ଚାଷରେ ଟିକେ ପୁଣି ଅଧିକା ଟିକେ ଖର୍ଚ୍ଚ ହବ। କାରଣ ଆପଣଙ୍କୁ ପୋଖରୀ ଗୋଟେ ଖୋଳିବାକୁ ପଡିବ ବୁଝିଲେ।
ପୋଖରୀ ତ ମୁଁ କିନ୍ତୁ ଦେଖିଥିଲି କେତେ ଜିନିଷ ପୋଖରୀ ତ ଖଳିବାକୁ ପଡୁନି। କିନ୍ତୁ କିଛି କହିବାକୁ ଗଲେ ଅ ଟିକେ ବଡ ଅଧିକ ଟାଇପର କରିକି ବି ମୋର ସେଠି ସେଇଥରେ ଚାଷ କରାଯାଇପାରେ, ମାନେ ଯେମିତି କୂଅ ଭଳି ମାନେ କୁଅ ଭଳିଆ ଛୋଟ ଛୋଟ କିଛି ଯୋଉ ଆପଣ ଅ-ଦେଖିଛନ୍ତି ଗୋଲ ହେଇକି ଗୋଟେ ରୁହେ? ବଡ଼ ବାଲ୍ଟି ଆ-ବାଲ୍ଟି ଭଳି ବହୁତ ବଡ ବଡ ଥାଏ। ସେଇ ଆମ ଅ-ଏଇ ଛାତି ଉଚ୍ଚତାର ହବ ସେଇ ଉଚ୍ଚତାରେ ସେଇ ସବୁ କରିକି କରାଯାଇଥାଏ। ସେ ଭିତରେ ଏକ ଗୋଟେ ଜାଗାରେ ହୁ ଗୋଟେ ଜାଗାରେ ଉଁ-ବହୁତ ବହୁତ ବଡ ବଡ ବ କରା ହେଇ ହେଇ ସେଇଭଳି କରାହୁଏ। ହଁ ସେଇ ଭଳି କିଛି
ହୁଁ। ନା ସେମିତି ବି କିଛି ଅସୁବିଧା ନାହିଁ, କିନ୍ତୁ ମାଛ ଆପଣ ବାହାରୁ କିଣିକି ଆଣିବାକୁ ପଡିବ ଆପଣଙ୍କୁ, ବୁଝିଲେ? ଛୋଟ ଛୋଟ ମାଛ, ତାଙ୍କୁ ତାଙ୍କୁ ପୁଣି ଦାନା ଦାନା ଦେଇକି ଦାନା ଖୋଇକି ବଡ କରିବାକୁ ପଡିବ। ସେଥିରେ ବି ଟିକେ ପରିଶ୍ରମ କରିବାକୁ ଅଛି ଆଉ, ସେଥିରେ କିଛି ମ-କିଛି କିଛି ମାଛ ମରି ବି ଯାଆନ୍ତି। ଇ ମାନେ ବଡ ହେଲା ଟାଇମରେ କିଛି କିଛି ମରି ବି ଯାଆନ୍ତି। କିଛି କିଛି ବଡ ବି ହୁଅନ୍ତି, ବୁଝିଲେ? ତେଣୁକରି କିଛି କିଛି ମାଛ ଅ-ଜଲ ଦି ଜଲଦି ବଡ ହେଇକି ଛୋଟ ମାଛ ମାନଙ୍କୁ ବି ଖାଇଦିଅନ୍ତି। ବୁଝିଲେ, ତ ଅଛି ସେଇ ଏଥିରେ ବି ଲାଭ ଅଛି, ସବୁ ଅଛି, ବୁଝିଲେ? ହୁଁ, ତେଣୁକରି ଆପଣ ଯଦି ଯଦି ଆପଣ ଯଦି ଭାବୁଛନ୍ତି ମାଛ ଚାଷରେ ମାଛ ଚାଷ ବି ଗୋଟେ କରିବା ପାଇଁ ତେଣୁ
ଆଜ୍ଞା।
କିଛି ଅସୁବିଧା ନାହିଁ, ବୁଝିଲେ ଆପଣ ସେଇଟା ବି କରିପାରିବେ। କିଛି ଅସୁବିଧା ନାହିଁ, ବୁଝିଲେ? ତ ସେଇଟା ବି ଭଲ ଜିନଷ ପାଖରେ ସେଥିରେ ବି ଲାଭ ଅଛି କିଛି ଅସୁବିଧା ନାହିଁ ମାଛ ଚାଷରେ ବି ଲାଭ ଅଛି ଆପଣ ଚାହିଁଲେ କରିପାରିବେ ମାଛ ମାଛ ବେପାରରେ ବି ହଉଛି ଲାଭ ଅଛି। ବୁଝିଲେ କ୍ଷତି ସବୁଥିରେ ଅଛି।
ଆଚ୍ଛା ଆଚ୍ଛା।
ହଉ। ହୁଁ।
ହଉ ରଖୁଛି, ଧନ୍ୟବାଦ, ଆପଣଙ୍କ ସହିତ
ଆଜ୍ଞା ସାର୍ ଆପଣଙ୍କ ସହିତ କଥା ହେଇକି ବି ଭଲ ଲାଗିଲା ଧନ୍ୟବାଦ। ଆପଣ ବହୁତ କିଛି କହିଲେ ଯେ ବେପାର ଉପରେ।
ହଁ।
ଉପରେ ତ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ରହୁଛି ସାର୍ ତାହେଲେ ଧନ୍ୟବାଦ ସାର୍।
ଆଜ୍ଞା।